ହାଲୋ।
ହଁ କଣ କରୁଛୁ, ଏଇ ବସିଛି ଆଉ ତୁ କଣ କରୁ ଛୁ।
ଆଉ ମୁଁ ବି ଏଇଠି ବସିଛି ଖାଇକି ଆଉ କଣ କରିବି।
କଣ ଖାଇଚୁ?
ମୁଁ ଖାଇଛି ଭାତ ତରକାରୀ ଶାଗ ଭଜା।
କୋଉ ତରକାରୀ ହେଇଛି ତମର ଆଜି।
ଏଇ ସବୁ ପଡିଆ ପରିବା ହେକା ପଡିକି ତରକାରୀ ହେଇଛି ଆଉ।
ଓ ହୋ ମିକ୍ସ ତରକାରୀ।
ହଁ ତୁ।
ମୁଁ ରୁଟି କୁ ବୁଟ ଡାଲି ତରକାରୀ ହେଇଥିଲା ଖାଇ
ଓହୋ ଭାତ ଖାଇନୁ ଆଉ।
ନା ଆମର କୋଉଠି ଏତେ ଜଲଦି ଆମର ଭାତ ଖାଇଲା ବେଳକୁ ଆହୁରି। ମୁଁ ଘଣ୍ଟା ଦେଢ ଘଣ୍ଟା ଅଛି
ହଁ ଆମକୁ ଗାଁ ରେ କିନ୍ତୁ ଶୀଘ୍ର ସବୁ ଖାଇଦିଅନ୍ତି
ହଁ ଆମର ବାବା ହେରିକା ଆସିଲେ। ଏକା ଥରେ ମିଶିକି ଖାଇ ଦଉ
ଚଲାଣି
ନାଇଁ ଆମର ରୋଷେଇ ବି ସନି ଚାଲିଛି
ଓହୋ ଆଜି କଣ ହଉଛି ରବିବାର ତ ଆଜି?
ନ ମାଛ ବୋଧେ ଥିଲା ତାକୁ ହିଁ ବୋଧେ ତରକାରୀ କରୁଛନ୍ତି ଆଉ ତମର କଣ ହେଇଛି ଆଜି?
କହିଲି ବା ଖାଇଛି ବୋଲି
ନା ନା ମଛଲି ଫଛଲି କିଛି ହେଇନି
ନା ଆଜି ପା ଭୋଜି ଅଛି ଗୋଟେ ଆଡେ
ଓହୋ ହଁ ହଁ ଭୋଜିି ଅଛି।
ଆଉ ଘରେ ଏଇଥିପାଇଁ କିଛି ହେଇନି ଆଉ
ହଉ ସମସ୍ତଙ୍କ ଦେହ ଭଲ ଅଛି
ହଁ ଭଲ ଅଛି ଆଉ ଦି ଆଉ ମା ହଁ ମୁ ହଁ ମୁ ମୋ ଦେହ ଭଲ ଅଛି ତୋ ଦେହ
ମୋର ଭଲ ଅଛି ଆଈର କଣ ହଉଛି?
ଏଇ ତାର ଟିକେ ଦେହ ହାତ ବିନ୍ଧା ବିନ୍ଧି ହଉଛି ଆଉ
ତ ସେ ଗୋଡ ଯୋଉ ଇଏଟା ବିନ୍ଧୁଛି ଯୋଉ ଅଣ୍ଟା ରୁ ସେଇଆ ବୋଧେ ଆଉ
ସେଇଟା ହଉଛି ଆଉ କଲେଜ ଯାଇଥିଲୁ କାଲି
ହୁଁ
ହୁଁ
କାଲି ଆମର ଫେରୱେଲ ଥିଲା ପା ଏଚଡି ସାରର୍ଙ୍କର ଆମର ଡିପାର୍ଟମେଣ୍ଟର
ଓହୋ ଫେରୱଲ ହଉଥିଲା ପାର୍ଟି ହଉଥିଲା ତାହେଲେ ଆଉ କଲେଜରେ ଆଉ
ମାନେ ସେଟା ଆମେ ଆମ ପିଲାମାନଙ୍କ ତରଫରୁ ଆରେଞ୍ଜ କରିଥିଲୁ। କଲେଜ ତାଙ୍କୁ ଫେରୟୋଲ ଦବ ମାନେ ପୁର କଲେଜ ସିଏ ସିଏ ମାନେଫେରୟାଲ ଦେବେ ମଙ୍ଗଳବାର ଦିନ
ଓ ହୋ ଓହୋ ଖାଇବା ପିଇବା ହେଇଥିବ ତ
ନା ଆମେ ଯେତିକି ପଇସା କଲେକ୍ଟ କରି କରିପାରିଲୁ ସେତିକି କରିଥିଲୁ ନା ଆଉ ଗୋଟେ କେକ୍ ଗଟା ହେଲା ଆଉ ଟିଚର ମାନଙ୍କ ପାଇଁ କଣ ବଡା ପା ଅର୍ଡର ଦିଆଯାଇଥିଲା ଆଉ ଆମ ପିଲାମାନଙ୍କ ପାଇଁ ଖାଲି ଆମେ ଥଣ୍ଡା ଆଣିକି ପିଇଦେଲୁ ଆଉ
ହଁ ଯେ ଛୋଟ ମୋଟରେ କରିବା କଥା
ହଁ ସମସ୍ତେ ପଚାଶ ପଚା ଦେଇକି କରିଥିଲୁ ଆଉ କେତେ କରିଥାନ୍ତୁ ପିଜି ପିଲା ଆମ ସହିତ ତ ମିଶିକି କଲେ ବୋଲି ସେମାନେ କେକ୍ ଟା ଆଣିଦେଲେ ଖାଲି ଆଉ। ଆଉ ଫାଷ୍ଟ ଇୟର ପିଲା ଉ ଚାପରେ ଟିଚର ମାନଙ୍କ ଖାଇବା ପାଇଁ ପଇସାଟା ଦେଲେ ଆମେ ଗିପ୍ଟ ପାଇଁ ପଇସାଟା ଦେଲୁ ଆଉ।
ଓହୋ ସବୁ ମିଶାମିଶି କରିକି କରିଦେଇଛ ଆଉ।
ହୁଁ‌।
ଓହୋ ଆମର ତ ବି ଏବେ ହବ ଏଇ କଣ।
ତ ଏ ତମ ଟିଚର କିଏ ରିଟାୟାରମେଣ୍ଟ ନେବେ।
ହଁ।
ଓହୋ ନା ଆମର ପ୍ରିନ୍ସିପାଲଙ୍କର ବି ରିଟାରମେଣ୍ଟ ହବ ଆର ବର୍ଷ ଆମେ ଯେବେ ବେ
ଆମର ନାଇଁ ଆମର ଏ ବେ ଆମର ଏଇ ଫୋର୍ସ ସେମିଷ୍ଟାର ପୂର୍ବରୁ ପ୍ରିନ୍ସିପାଲଙ୍କର ରିଟାୟାର୍ଡ ହବ।
ଆଉ ତମର କହିଲେଣି କି କେବେ ସେମିଷ୍ଟାରରିକାକ ହବ।
ଆମର ଜୁଲାଇ ଥାର୍ଡ ୱିକରେ ହବ ବୋଲି କହୁଥିଲେ।
ହଁ ସେଇଟା ଗୋଟେ ବାହାରିଚି ମାନେ ଟେନ୍ ତାଟିଫୁଡେଟ୍ ମାନେ ଘୁଞ୍ଚି ବି ପାରେ ହେଇପାରେ ନ ହେଇପାରେ ଏମିତି ସିଓର ନାହିଁ କିନ୍ତୁ ଜୁଲାଇ ଥାର୍ଡ ୱିକ ରେ ହବ ବୋଲି କହୁଛନ୍ତି।
ହଁ ଆମ ସାର୍ ତ କହିଲେ ଆଉ କହିଲେ ଜୁଲାଇ ଫାଷ୍ଟ ିକରେ ଇଣ୍ଟରନାଲ କରିଦବା। ଆଉ ଥାର୍ଡ ୱିକରେ ତ ହବ ସେମିଷ୍ଟାର ଆଉ।
ହଁ ଏମିନ୍ତି କହୁଥିଲେ।
ହଁ ଆମର ତ ଏବେ ଫର୍ମ ଫିଲବ୍ ହେଲେ ଚାଲିଚି ଆଉ।
ହଁ ଆମୋର ବି ତ କାଲିଠୁ ଅଛି। ବଦ୍ଦଥିଲା ତିନି ଦିନି ଯାଏ।
ଆମର ଦିଦିନୀ ଅଛି।
ହୁଁ ହୁଁ ଆଉ ତମ ଫର୍ମ ଫିଲଅପ ପଇସା କେତେ।
ଆମର ଅ, ଅ, ଏଗାରଶ କୋଡ଼ିଏ।
ହଁ ଆମର ଆମର ବି ସେଇ ଫର୍ମ ଫିଲଅପ ଆ ପ୍ରାକ୍ଟିକାଲ ପେପର୍ ମିଶିକି ହେଇଯାଉଚି ହଜାର କୋଡ଼ିଏ ନା ଏମିତି କେତେ ଅଛି।
ହଁ ଆଉ ତମର ରି ଆଡ଼ମିଶନ୍ ସରିଲାଣି।
ରି ଆଡମିଶନ୍ ତ ଛୁଟି ଭିତରୁ ସରିଲାଣି।
ହଁ ଆମର ସରିନୀ।
ତମର କେବେ।
ଆମର ଏଇ ଜୁଲାଇ ମାସଟା ଯାକ ଦେଇଛନ୍ତି।
ଓହୋ ତମ ରି ଆଡ଼ମିଶନ୍ ଫିସ୍ କେତେ।
ଆମର ଆଠ ହଜାର ପାସ୍।
ଆମର ଆମର ଅଧିକ ନଉଛନ୍ତି।
ତମର କେତେ।
ଆମର ନଅ ହଜାର କେତେ ଗୋଟେ ନେଇଛନ୍ତି।
ଓ ଆମର ଫର୍ମ ଫିଲପ୍ ଅଧିକା ନେଇ ଯାଉଛନ୍ତି ଆଉ।
ହୁଁ ହୁଁ।
ହଁ ଯ ଗୋଟେ ଆଡ଼ୁ କମିଲା ବେଳୁ ଗୋଟେ ଆଡ଼ୁ ବଢ଼ୁଚି ଆଉ।
ହଁ ଭାଇ ଏ ପ୍ରାଇଭେଟ୍ କଲେଜ୍ ସେଇଆ ଖାଲି ପଇସା ଟା ଆଣିବେ।
ହଁ ସେଇଆ ଖାଲି
କୋଉ ପଟେ କଣ କରିକି ଖାଲି ତା ଙ୍କ ହାତରେ ଯୋଉଟା ସେ ପଇସା ଟା ଖାଲି ନେବେ।
ହୁଁ।
ଆଉ କଣ ଘରେ ସବୁ କଣ କରୁଛନ୍ତି।
ହେଇ ସବୁ ଟିଭି ଦେଖୁଛନ୍ତି ଛୁଟି ଅଛି ତ ଆଜି କୁଆଡ଼େ ଯିବେନି। ଟିଭିି ଦେଖୁଛନ୍ତି ଆଉ।
ତୁ ଦେଖୁନୁ ଟିଭିି?
ମୁଁ ମୁଁ ଦେଖୁଛି ନା ମୁ ଦେଖିବିନି ପୁଣି ଟିଭି। ମୁଁ ଏବେ ଦେଖୁନି ମୁଁ ଏଇ ସନ୍ଧ୍ୟାବେଳେ ଦେଖୁଛି। ସିରିଏଲ୍। ସିରିଏଲ୍ ଦେଖୁଛି ମୁଁ।
ସିରିଏଲ ଦେଖୁଛୁ।
ହଁ।
ସିରିଏଲ୍ ଦେଖୁଛୁ କଣ
ମୁଁ ମୁଁ ଦେଖିଦଉଛି ଟିକେ ଆଉ ଭଲ ଲାଗୁଛି।
ଆଉ ଘରେ ସବୁ ମାଇଁ ମାମୁଁ ଏମାନେ?
ଏ ଅଛନ୍ତି ଘରେ ବାବା ଯାଇଛନ୍ତି କାମକୁ ଆଉ।
କାମକୁ ଯା ରଥଯାତ୍ରା ଆସିଲାଣି ଆସୁନୁ ଗାଁ କୁ।
ଆଉ ତମେମାନେ ଆସୁନ ମିଶିକି କେବେ ଗୋଟେ ପୁରୀ ଯିବା।
ଚାଲୁନ କିଏ ମନା କରୁଛି ଚାଲ ମୁଁ ତ ଯାଇନି କେବେ ପୁରୀ।
ମିଶିକି ପୁରୀ ଯିବା ସୁନାବେଶ ଏ ଏଡ଼କୁ ଦେଖିବାକୁ ଯିବା ବଢ଼ିଆ ଲାଗିବ।
ହଁ।
କାଲି ବୋଧେ ସ୍ନାନ ପୂର୍ଣ୍ଣମୀ ନା କଣ ପଡୁଛି?
ହଁ କାଲି ପୂର୍ଣ୍ଣମୀ।
ହୁଁ। କାଲି ବା ସ୍କୁଲ କଲେଜ ହେରିକା ଛୁଟି ଥିବ।
ହୁଁ।
ହଉ।
ଯିବା ଆଉ ଡୋରି ଲାଗିନି ଆଉ ପୁରୀକୁ।
ଲାଗିବ ଜଲଦି ଲାଗିବ ଆଉ ଯୋଉ ଆମ ଘର ଆଡ଼େ ଆସିଲୁନି ପୂଜା ବେଳକୁ ତ ଆସିଲୁନୁ ଆଉ କେବେ ଆସିବୁ?
ପୂଜା କୁ ମୁଁ ଯାଇ ଥାନ୍ତି ବା ମୁଁ ବାହାରିକି ଥିଲି ମୋ ଦେହ ଖରାପ ହେଇଗଲା।
ଓ ହଁ ହ ବା।
ହୁଁ ଯାଇପାରିବି ନା ନାଇଁ ଯୁଆଡ଼େ ଗୋଟେ ବାହାରିକି ଥିବି ଠିକ୍ ଟାଇମ୍ ରେ ମୋ ଦେହ ଟା ଖରାପ ହବ।
କଣ ଗୋଟେ ତୁ ବାହାରିକି ରହିଲୁ ଆସିଲୁୁନୁ ସମସ୍ତେ ଆସିଲାଲୁ ଭଲ ଲାଗିଲାନି।
ସେଇଆ ବା ମୁଁ ତ ଏଇଠି ମତେ ତ ଭଲ ଲାଗିଲାନି ମୁଁ କହିଲି ମୁଁ କେତେ ବାହାରିକି ଥିଲି ମାନେ ପାର୍ଲର ଯାଇକି ଆଇବ୍ରୋ ସେଫ୍ ହେଇକା କରିକି ଆସିଥିଲି। ଯିବି ବୋଲି ଦେଖିଲା ବେଳକୁ ହଠାତ୍ ମୋ ଦେହ ଖରାପ ହେଲା ମୁଁ ଆଉ ଯାଇପାରିଲିନି ଆଉ
ଏଇଆ ଆଉ କଣ କରିବୁ କେତେ କୁଣିଆ ଆସିଥିଲେ ସବୁ ତୁ ଆସିଥାନ୍ତୁ ଗୋଟେ ଆମେ ମିଶିକି ସବୁ ଭାଇ ଭଉଣୀ ମଜା କରିଥାନ୍ତେ।
ହଁ ତୁ ଏବେ ଆସେ ହେରି।
ଯିବି ଆଉ
ଯିବି ଆଉ ନାଇଁ ତୁ ଏବେ ଆସ୍ ନା ତୁ ଏବେ ଆଉ ଆସିପାରିବୁନି ଏଇ ମାସ
ଏଇଆ ତ କଥା ଏଇ ମାସ୍ ରେ ବି ଯାଇ ହବନି ଆଉ
ଯାଇକି ଆର ମାସ ନହେଲେ ଦଶହରାକୁ ଯଦି ମୁଁ ଯିବି ଯିବି।
ନାଇଁ ଏପ୍ରିଲ୍ ମାସରେ ତୋ ନା ତୋର ଛୁଟି ହବ ନା ମୋର ଛୁଟି ହେଇପାରିବ।
ହଁ କେହି ଛୁଟି ଆଉ ନାହିଁ, ଆମ ପାଇଁ।
ଯେତେକ ମଜା କରିବାର ଥିଲା ଫାଷ୍ଟ ଇୟରରେ ପଢିଛି।
ହଁ ନାଇଁ ଏବେ ଯେତେକ ମଜା କରିବା କଥା ଇଣ୍ଟର୍ନସିପରେ ମ ମଜା କରଦିଅ।
ହଁ ବା ଆମର ତ ସରିଲାଣି ପାଖାପାଖି ମାନେ ଖାଲି ଆଉ ଅଳ୍ପ କାମ ଅଛି ସରିଲେ ପ୍ରୋଜେକ୍ଟ ଟା କେମତି ସବମିଟ୍ କରିଦବୁ ଆଉ।
ହଁ ଆମର ବି ତ ସେଇ ଅଳ୍ପ କାମ ଅଛି ଆଉଛି ସେଇଟାକୁ କଲେ ସବମିଟ୍ ହବ ଆମର ଆଉ।
ହୁଁ ତ ତମର ହାତ ଲେଖା ଦବ।
ହଁ ଆମର କହୁଥିଲେ ହାତ ଲେଖା। କେଜାଣି କଣ କହିବେ କରିବେ ପଛରେ।
ନା ଆମର କହୁଥିଲେ କି ସିଆଡୁ ଯୋଉ ଇନଷ୍ଟ୍ରକ୍ସନ ନା କଣ ଆସିଥିଲା ସେଇଥିରେ ଲେଖା ହେଇଥିଲା କି ଏମତି ଯୋଉ ରେକର୍ଡ ଟାଇପର ଯୋଉ କହୁନୁ କି ସେମିତି ଫାଇଲରେ ପ୍ରିଣ୍ଟ ହେରିକା କରିକି ପୁରେଇକି ଦବ ନା କଣ।
ହଉ ତାହେଲେ ଆମର ବି ସ
ଇଣ୍ଟରନାଲ ଆଉ ସବୁ ସରିଲା ପରେ ଏକ୍ସର୍ଟନାଲ ବି ଆସିବେ ପୁଣି କଣ ଆଉ କଣ ସେଇଟା ଭାଇବା ପ ପଚରା ହବ କଣ କରିଚ କେମିତି କରିଚ ପ୍ରୋଜେକ୍ଟ ଏଇସବୁ
ହଁ ହଁ ଆମର ବି ଆସିବେ ସାର୍ କହୁଥିଲେ। ଦି ଜଣ ଆସିବେ ଏକ୍ସଟର୍ନାଲ। ଥିଲେ ଏବେ ଦିଜଣ ଆସିବେ।
ନାଇଁ ଆମର ତ କଣ କ ଜଣଙ୍କ କଥା ହିଁ କହିଥିଲି ମତେ।
ନାଇଁ ଆମ ସାର୍ କହୁଥିଲେ ଏକ୍ସଟର୍ନାଲ ଏଥର ଦିଜଣ ଆସିବେ, ପ ପଚାରିବେ ସିଏ ତମ ମାନଙ୍କୁ ଆଉ ସାର୍ ରହିବେ ଆମର।
ଆଉ ତମର କଣ ଗମେଣ୍ଟ ଛୁଟି କାଲି ଦିଆ ହେଇଚି ପୁରା, ନା କୁହା ହେଇନି କିଛି? କାଲିି ବାଇ।
କାଲି ଛୁଟି ଅଛି କି?
ଏ କାଲି ସ୍ନାନ ପୂର୍ଣ୍ଣିମାରେ ଛୁଟି ହବନି।
କେଜାଣି କାଇଁ କିଛି କହିନାହାନ୍ତି ତ କହିଥିଲେ ଆମ କୁ ଶନିବାର ଦିନ କହିଥିଲେ ଆସିବ ବୋଲି ସୋମବାର।
ଓହୋ ଆମର ତ କିଛି କହିନାହାନ୍ତି କିନ୍ତୁ ମତେ ଲାଗୁଛି ସେ ଗମେଣ୍ଟ ଛୁଟି ଅ ହଉ ଆଉ ଯା କଣ କରିବୁ।
ହଉ।
ହୁଁ।